ହାଲୋ।
ହାଲୋ ଆଜ୍ଞା।
କଣ କରୁଛନ୍ତି?
ହ ମୁଁ ଏଠି ବସିଥିଲି ହାଲୋ
ଆଜ୍ଞା।
ଆପଣଙ୍କ ଭଏସ୍ ଆସୁଛି ତ ମୋ ଭଏସ୍ ଆପଣ
ହୁ ହୁ ଏବେ ଆସୁଛି କ୍ଲିଅର୍।
ଆଜ୍ଞା। ମୁଁ କହିଲି ବସିଥିଲି ଖାଇବି ଖାଇବା ସଇଲେ ଏମିତି ବସିଥିଲି ଆଉ
ଅ ହ କଣ ଖାଇଲେ?
ଆଜି ହେଇଥିଲା ଭାତ ଡାଲି ପାମ୍ପଡ଼ ଆଉ ଯୋଉ ଚିପ୍ସ କାକୁଡ଼ି ସାଲାଡ଼ ଆଉ ଯୋଉ ଇଏ ଭଜା ଯୋଉ ଚୁଡଙ୍ଗ ଆଳୁ ଭଜା।
ହୁଁ ବଢଆ ଆଉ।
ଆପଣ
ଭଲ ଆଉ କଣ କରୁଚ।
ମୁଁ ପଢା ପୁଢ଼ି ତ ଚାଲ୍ଛି ବି ଟେକ୍ ଫାଇନାଲି ୟା।
ଓ ହୋ।
ଏଇ ବର୍ଷ ସରିବ ଆଉ ଆପଣ କଣ କରୁଚନ୍ତି।
ମୁଁ ମୋର ହାଉସ୍ ୱାଇ
ଆପଣ ପଢାପଢି କରିବାକୁ ଯାଇଥିଲେ ଆପଣଙ୍କ ଯଦି ପଢୁଥିଲେ
ପ୍ଲସା ଟୁ।
ଆଉ ଘରେ ସମସ୍ତେ କେମ୍ତି ଅଛନ୍ତି।
ଆଚ୍ଛା ବିଟି ଆଇ ମାନେ କୋଉଠି କରୁଚ ବିଟି ଆଇ ଏବେ।
ଅ ବିଟ୍ ଆଇ ଭୁବନେଶ୍ବର୍ ରେ କାନପୁର୍।
ଆଚ୍ଛା।
ପଢ଼ିବା ପାଇଁ।। ଘରେ ବାପା ମା ଜେଜେମା ବଡାଆପା ବଡ ମା ଭାଇ।
ହଁ ହଁ ଜଏଣ୍ଟ୍ ଫ୍ୟାମିଲି।
ଆଜ୍ଞା ଜୁହାର୍।
ବଢିଆ। ଆଉ କନ୍ କୁହନ୍ତୁ ରଜ କଣ୍ କେମିତି କଟିଲା ଆଜ୍ଞ।
ଅ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ମୋର ବି ଜଏଣ୍ଟ୍ ଫ୍ୟାମିଲୀ ମୋର ମାନେ ମୋ ହଜବେଣ୍ଡଙ୍କର ଚାରି ଭାଇ ଆମର ଦି ଜଣ ମ୍ୟାରେଜ୍ କରିଚନ୍ତି ଆଉ ମାନେ ଦେଢ଼ଶୁର ମୋର ଜଣେ ଅଛନ୍ତି ତାଙ୍କ ସ୍ତ୍ରୀ। ମାନେ ମୋ ଯା ଆମ ଶାଶୁ ଶଶୁର ମୋର ପିଲା ଦି ଟା ଆଉ ଆଉ ମୋ ବଡ ଭାଇଙ୍କର ଗୋଟେ ପୁଅ ଏମ୍ତି ଆଉ ବଡ ଫ୍ୟାମିଲି
ଆଚ୍ଛା ଆଉ ରଜ କଥା ତ ପଚାରିଥିଲି ରଜ ତ ଥିଲେ ଯିଏ ତ ମୁଁ ରଜ ଏତେ ବି ଇଏ କରିନଥିଲି ଘରେ ନଥିଲି ତ ବାହାରେ ମୁଁ ରହିଥିଲି କଣ୍ଟେନ୍ ଭେଶନ୍ ବି କରେ। ତ ମୁଁ ସେଥିପାଇଁ ଭୁବନେଶ୍ୱରରେ ରହିଥିଲି ହୋଉଛି ଘରକୁ ଆସିନି ତ ରଜରେ। ତ ସେଥିପାଇଁ ବୁଲାବୁଲି କର୍ଥୁଲି ଭିଡିଓ ହରିକା କର୍ଥୁଲି ଆଉ ତ ସେଥିପାଇଁ ଘର୍କୁ ଆସିନି ଆଉ।
ମାନେ କୋଉଠି ଭିଡିଓ ବନଉଚ ୟୁଟ୍ୟୁବ୍ରେ ନା।
ନାଇଁ ଇଁଷ୍ଟା ରେ ମୁଁ ଭଡିଓ ବନାଏ।
ହୁଁ ହୁଁ।
ଓଡିଶା ନେଷ୍ଟ୍ ପ୍ଲୋର୍ ଜାଗା ଦେ ଠିକ ତ ସେଠି ରେକର୍ଡ କରିକି ତା ଉପରେ ଭିଡିଓ ବନାଏ। ର ଆଉ କିଛି ପର୍ବ ପର୍ବାଣୀ ହେଲା ଓଡିଶାର ଚ ତାକୁ ଭିଡିଓ ଦ୍ଵାରା କରିବା ପାଇଁ ଆଜ୍ଞା।
ହୁଁ ମୁଁ କହିଲି ବୁ ଗାଁ ଗାଁ କୁ ଯାଇକି ଖବର୍ କରନ୍ତି ନା କଣ।
ଆଜ୍ଞା ଆଜ୍ଞା।
ବଢ଼ିଆ। ମାନେ ୟୁଟ୍ୟୁବ୍ ରେ ତାହେଲେ କିଛି କରୁନାହାନ୍ତି ସେଇ ଇଁଷ୍ଟା ଆସନା କି।
ହଁ ଇଁଷ୍ଟା ରେ ୟୁଟ୍ୟୁବ୍ ରେ ଆମେ ଟିକେ
ଇଁଷ୍ଟାରେ ମତ୍ଲବ୍ କଣ ମଣ୍ଟାଇଜ୍ ମନ୍ଟାଇଜ୍ ହେଇଯାଉଚୀ ନା କଣ।
ନାଇଁ ନାଇଁ ଇନଷ୍ଟା ରେ ମୋନିଟାଇଜେସନ୍ ନାଇଁ। ଇନଷ୍ଟା ରେ ଓନଲି ଅଛି ପ୍ରୋମସନ୍ ପଇସା ମୋତେ ମିଳେ। ହଁ ଆଉ କିଛି ନାହିଁ।
ଓ ହଁ ପ୍ରୋମୋସନ୍ ପଇସା ଆସେ ବାସ୍।
ଆର କିଛି ଆର୍ଟ ଟାଇପ୍ ର କି କିଛି କୋଉଟି ଏଇ ଟାଇପ୍ ହେଲା ତ ସେଇ ଭଳିଆ।
ନା ସେଇ ସେମ୍ ଥିଙ୍ଗ। ତ ୟୁଟ୍ୟୁବ୍ ରେ ବି ଯୋଉ ଅପଲୋଡ୍ କରିକି କିଛି ହେଇପାରିବ।
ହେ ୟୁ ୟୁଟ୍ୟୁବ୍ ରେ ବି ହବ।
କିନ୍ତୁ ୟୁଟ୍ୟୁବ ରେ ବହୁତ କ୍ରାଇଟେରିଆ ହଁ। ବହୁତ ସାରା ଗାଇଡ୍ ଲାଇନ୍, ବହୁତ ସାରା କ୍ରାଇଟେରିଆ।
ଆଜ୍ଞା। ତ ବାକି ୟୁଟ୍ୟୁବ ରେ ଏଇଖା କଣ ନା କି ଟିକେ ସେପଟେ ଲୋକ ବି କମ୍ ଅଛନ୍ତି ୟୁଟ୍ୟୁବ ରେ ବି ସେ କେ ନାହାନ୍ତି ଲୋକ ବି ଦେ-ଦେଖି ଦେଖି ଦେଖୁନାହାନ୍ତି ସରସି ଭାଗ। ତ ବେଶୀ ଲୋକ ଏଇଖା ରିଲସ୍ ରେ ଦେଖୁଛନ୍ତି ପ୍ରାୟ, ତ ସେଥିପାଇଁ ୟୁଟ୍ୟୁବ ଅପେକ୍ଷା ଅଧିକା ଲୋକ ଏପଟେ ଅଛନ୍ତି। ୟୁୁଟ୍ୟୁବ ଛାଡିକି ଫେସବୁକ୍ ଆଉ ଇନଷ୍ଟାଗ୍ରାମ୍ ର ଅଧିକ ଅଛି। ତ ସେଇଥିପାଇଁ କି
ହୁଁ, କେ -ହଁ ସେଇଟା ତ ଠିକ କଥା। ମାନେ ୟୁଟ୍ୟୁବ ରେ ଆଉ ମାନେ ଫେସବୁକ୍ ରେ ଆଉ ଇଷ୍ଟି ଇନଷ୍ଟା ରେ ଏତେ କିଛି କ୍ରାଇଟେରିଆ ନାହିଁ। କିନ୍ତୁ ୟୁଟୁବ ରେ ବହୁତ ସାରା କ୍ରାଇଟେରିଆ, ଫେସବୁକ୍ ରେ ତ ବହୁତ ସହଜ। ଯୋଉମାନେ ନିଜ ଚ୍ୟାନେଲ୍ ଆଇ ନିଜ ଆଇଡି କୁ ନ ଅପୋଜ୍ କରିପାରିବ।
ଆଜ୍ଞା।
ହୁଁ।
ସେଇ ଥା
ଯାହା ହଉ ଯୋଉଟା ହେଲେ ଗୋଟେ ସାଇଡ୍ ଇନକମ୍ ତ ଆସଚୁ ଆଉ କଣ। ହୁଁ,
ତ ବାକି ଆଉ ଯୋଉ କ- ଜିଅନି କାଲି ଯାଏ ତ ସେଥିପାଇଁ ଖାଇବା ପିଇବା ସବୁ ବନେଇବା ନିଜେ ଶିଖି ଯାଇଛି, ତ ସେଥିପାଇଁ ଅ, ହଷ୍ଟେଲ୍ ବି ଛାଡି ଦେଇଛୁ। ହଷ୍ଟେଲ୍ ଟା ବି ବାହାରେ ମେସ୍ କରିକି ର ହିଛୁ ତ ସେଥିପାଇଁ ସାଙ୍ଗସାଥିରେ ଖାଇବା ପିଇବା ବନେଇବା ବି ଶିଖିଯାଇ ସେ ଏକ୍ସ ସୁବିଧା ଅସୁବିଧା ହେଲେ ଯୋଉ ଅସୁବିଧା ବି ସୁଧାରି ଦଉଛି କହିଲେ।
ଯାହା ହଉ ବହୁତ ବଢିଆ କଥା କି ଆମ ଓଡିଶାକୁୁ ରିପ୍ରେଜେଟିଙ୍ଗ କରୁଚନ୍ତି। ଏ ବାହାର ଲୋକ ସମସ୍ତେ ଜାଣିନାହାନ୍ତି ନା ସବୁ କିଛି, ଆମ ଓଡିଶାରେ ବି ଯେମତି କିଛି ଲୋ କ ଅଛନ୍ତି, ଆମର ପର୍ବ ପାଣ ପର୍ବାଣି ବିଷୟରେ ମାନେ କ୍ଲିୟରଲି ଜାଣିନଥିଲେ ସବୁ କିଛି।
ଜାଣିନାହାନ୍ତି, ଆଜ୍ଞା ତ ସେଇ ଜିନିଷ ପାଇଁ
ଯେ ଗୋଟେ ଜଣେଇବା ଟା ବହୁତ ବଢିଆ, ଯାହା ହଉ।
ଅଛି ପ୍ରୟାସ ତ ଚାଲିଚି ଓଡିଶା କୁ ସବୁଆଡେ ଦେଖେଇବା ପାଇଁ। ମୁଁ ଜାଣିଚି ଓଡିଶା ରେ କଣ ଅଛି, ତ ଭଗବାନଙ୍କ ଦୟାରୁ ଜଗନ୍ନାଥଙ୍କ ଦୟାରୁ କେତେବେଳେ କଣ ଥିବ ସେଇଟା ଦେଖିବା କଥା, ଘର କଟକ।
ଆଚ୍ଛା କଟକ, ଆମ ଢେଙ୍କାନାଳ ସାଇଡ୍ ବି କେବେ ଆସନ୍ତୁ। ଆମ ଢେଙ୍କାନାଳରେ ବି ବହୁତ ଭଲ ଜାଗା ଅ
ହଁ, ହଁ ମୁଁ ଏବେ ଯାଇଥିଲି ଢେଙ୍କାନାଳ ଆପଣଙ୍କର ଥିଲା ବରା ଦିବସ ଥିଲା, ତାପରେ ଆପଣଙ୍କ ଯୋଉ ମହୋତ୍ସବ ବି ହଉଥିଲା ମଝିରେ ଏଇ ଯୋଉ ମିନି ଷ୍ଟାଡିୟମ୍ ରେ ଜାନୁଆରୀ ମାସ ଟାଇମ୍ ର। ତ ସେପଟେ ବି ଚିହ୍ନା ସେପଟେ କିଏ କଣ୍ଟେଣ୍ଟ କ୍ରିଏଟର୍ ମାନେ ବି ଚିହ୍ନା ଅଛନ୍ତି। ଯେମତି କେନାଲ୍ ଟାଇମ୍ ସେମାନ ସବୁ ଜଣା ବି ଚିହ୍ନା ବି ମୋର। ଓ ସେମାନେ ବି ଅଛନ୍ତି। ତ ଏ ମୁଁ ବି ସେପଟେ ଯାଇଛି ମୁଁ ବହୁତ ଥର ଯାଇଛି ଯେକୌଣସି
ଆଚ୍ଛା, କପିଳାସ ଆସିଛନ୍ତି?
ଆଜ୍ଞା କପିଳାସ ଯାଇଥିଲି। ଏଇ ପ୍ରିଭିଏସ୍‌ ମୋ ମାନେ ପୂର୍ବ ବର୍ଷ ମୁଁ ଯାଇଥିଲି। କପିଳାସ ଏଇ ଟାଇମ୍ ରେ ଯାଇଥିଲି।
ଆଛା ବଢ଼ିଆ ଆଉ ଆଉ ଘରେ ସମସ୍ତେ
ଆଯା।
ଏ ବାହାରେ ତ ରହୁଛନ୍ତି ଆଉ ଘର କଥା କଣ ପଚାରିବି।
ଘରେ ସମସ୍ତେ ଘରେ ଭଲ ଅଛନ୍ତି ସମସ୍ତେ ଘରେ ଭଲ ଅଛନ୍ତି ଦେହ ବି ଭଲ ଅଛି। ହଚ୍ଛା ଆପଣ ଏମିତି କୁଆଡେ଼ ବୁଲାବୁଲି କରିବାକୁ ଯାଇନାହାନ୍ତି।
ହଁ ସେମିତି ବେଳେ ବେଳେ ମାନେ ମୋ ହଜବେଣ୍ଡ ତ ସବୁବେଳେ ବାହାରେ ରୁହନ୍ତି ନା ତ ଯାଉ ଆଉ।
ସେମିତି ବୁଲିବାକୁ କୋଉ ଜାଗା ଭଲ ଲାଗେ ପୁଣି?
ମତେ ବୁଲିବା ପାଇଁ ତ ମାନେ ଠାକୁରଙ୍କ ଯାଗା ବହୁତ ଭଲ ଲାଗେ। ତ ମୁଁ ଅଧିକାଂଶ ମତେ ଘଟ ଗାଁ ଭଲ
ଘଟ ଆଜ୍ଞା ତାରେଣି ମା ଙ୍କର।
ହୁଁ ସେଇ ଜାଗାକୁ ଯିବାକୁ ସବୁବେଳେ ପସନ୍ଦ କରେ ମାନେ ମୁଁ ଯେତେଥର ଗଲିଣି ଆଉଥରେ ଯିବାକୁ ଭଲ ଲାଗେ ଏମତି ଲାଗେ ଆଉ।
ଆ କି ଖାଇବା ପିଇବା କଣ ହେଇଥିଲା କି ତମର?
ଆଜି ତ ଭେଜ ତ ଡାଲମା ଆଉ କଲରା ଚିପ୍ସି ବନେଇଥିଲି। ଆଉ ପୋଟୋଳ ଗୋଟେ ଏମିତି ମସଲା ଦେଇକି ମାନେ ଗୋଟା ଫ୍ରାଏ କରିଦେଇଥିଲି। ଏମିତି ଆଉ ଆଉ ଗୋଟେ ଆଳୁ ଚୋଖା କରିଦେଇଥିଲି ବସ୍।
ଶନିବାର ସାଧା ହେଇଥିବ କି?
ହୁଁ। ଆଉ ଆପଣ ଏଠି ଇଏ ଆପ୍ ରେ କେବେଠୁ ମାନେ ଜଏନ କଲେଣି?
ଆଜ୍ଞା
ମୁଁ କହିଲି ଏ ଆପ୍ ରେ କେବେଠୁ ଜଏନ୍ କଲେଣି?
ମୋର ଏବେ ଏବେ ରିସେଣ୍ଟ ଜଏନ୍‌ କରିଛି।
ଆଚ୍ଛା ମୋର ତ ଦି ତିନି ଦିନ ହେଇଯିବ।
ହ ଅବିଅସ୍ଲି ସେୟା।
ଆଚ୍ଛା।
ଆପଣ ଆଉ ସବୁ ମାନେ ଏମତି ଦେଖନ୍ତି। ଓଡିଆ ଫିଲ୍ମ କି ଅଲଗା ହଲିଉଡ୍ କି ବଲିଉଡ୍?
ନାଇଁ ସେମତି କିଛି ପସନ୍ଦ ନୁହଁ। ତମର ଆସୁଛି କି?
ଆଜ୍ଞା
ମୁଁ କହିଲି ସେମିତି ଆସୁଛି କି?
କଣ?
କଣ ହଲିଉଡ ବଲିଉଡ ଗୋଟେ କହିଲେ ନା?
ମୁଁ କହିଲି ମୁଭି କିଛି ଭଲ ଲାଗେ ଆପଣଙ୍କୁ?
ଓ ମତେ ସେମତି ବଲିଉଡ଼ ମୁ ବି ଭଲ ଲାଗେ।
ଆଜ୍ଞା।
ହୁଁ ଭଲ ଲାଗେ କିନ୍ତୁ ମୁଁ ମୁଭି ବହୁତ କମ୍ ଦେଖେ। ଟାଇମ୍ ହୁଏନି ମତେ ନା ମୁଁ ଗୋଟେ ୟୁଟ୍ୟୁବ ଚ୍ୟାନେଲରେ ମୋର ଅଛି। ଏଥୀରେ ଟାଇମ୍ ମିଳିଲେ ଭିଡିଓ ବନେଇବା ଏମତି ଲାଇକ୍ କରିବା ଭିଡିଓ ବି ବନାଏ।
ମାନେ କଉ ଟାଇପ୍ ର କେମିତି କଣ ଭିଡିଓ ଆପଣଙ୍କର?
ମୋର ରେସିପି ଭିଡିଓ ବନାଏ ବହୁତ ଏବେ ଟିକେ ଚେଞ୍ଜ କରିଦେଇଛି ମାନେ ନିଜ ଲାଇଫଷ୍ଟାଇଲ ଆଉଏମତି ବନଉଛି ଆଉ ରେସିପି ଭିଡ଼ିଓ ନିଜ ଲାଇଫଷ୍ଟାଇଲ।
ଓ ନାହିଁ ବଢ଼ିଆ
ହଁ ଶର୍ଟସ ବି ପକାଏ ନିଜର ଏମିତି ଆଉ।
ହଁ। ଯୋଉମାନେେ ଆମ ନୂଆ ନୂଆ ରୋଷେଇ ୟୁୁଟୁବ ଦେଖିକିସିଖେଇ ଛନ୍ତି ତ ଭଲ ଏଟା
ହୁଁ।
ଆଜ୍ଞା।
ହଉ ମାନେ ହାଉସ ୱାଇଫ ମାନେ ତ ଆଉ କିଛି ମାନେ ଟ୍ରାଭେଲ ବି କରିପାରିବେନି ଅଲଗା କିଛି କିଭିଡିଓ ବନେଇ ପାରିବେନି ତ ଏଇଟା ଗୋଟେ ସହଜ ଉପାୟ କି ରେସିପି ଚାଲ ରେସିପି ବନାଅ ଯାହାବି କିଛି ଘରେ ବନଉଛି ତାକୁ ଗୋଟେ ଭିଡିଓ ବନେଇ ଦିଅ ଉଠିଲେ ପଚାରିବ
ହ ଯୋଉଟା ଭଲ ହବ ନୂଆଁ ରୋଷେଇ ଆମ୍ ଭଳିଆ ପିଲା ମାନଙ୍କୁ ରୋଷେଇ ପତ୍ର ସିକେଉଛୁ ତ ଦେଖିକି ଯେମିତି ଦେଖିଶିଖିବେ କି ଭଲ ବି ହୋଉଛି କଣ କଲେ ଭଲ
ଅ ହ।
ଆଉ ଟାଇମ ତ ହେଇଗଲାଣି। ରଖୁଛି ଆଜ୍ଞା ରଖୁଚି
ଓ ହୋ